ହାଲୋ
ହଁ
କଣ କରୁଛ?
ହାଲୋ
କଣ କରୁଛ? ହାଲୋ
ଏଇଠି ଯୋଉ ଲେଖୁଥିଲି । ଏ ଆମ ଯୋଉ ପାଠ ପଢା, ହେଇାଉଛନ୍ତି ହାଲ
ଓହୋ, ଆଉ ଏବେ ତମେ କଣ କରୁଛ? ହଁ ଏବେ ତମେ କଣ କରୁଛ? ମାନେ ପଢାପଢି ସରିଗଲାଣି ନା କଣ ମାନେ ହ ତମେ କଣ, ମୁଁ ବସିଛି, ତମେ ଏବେ କଣ କରୁଛ, ମାନେ ପଢାପଢି ସରିଲାଣି ନା, ପାଠ ପାଠ ସବୁ ସରିଲାଣି ନା ସରିନି? କେମର
ମୋର ଶରୀର ମୋର ଏ ପ ଚାଲିଛି ଫାଷ୍ଟ ଇର
ଆଉ କିଛି, ମୁଁ ଏ ମୁଁ ଏଇ ଛୁଆଙ୍କୁ ପାଠ ପଢଉଛି ବା
ଓହୋ
ହଁ ହ ମୋର ଆମର ଯେଉଁ ଅଛି, କେଜି ୱାନ ରୁ ଯେ ଏଇଟ୍ କ୍ଲାସ ପର୍ଯ୍ୟନ୍ତ ଅଛି । ତ, ମୁଁ ଗୋଟେ ପ୍ରାଇଭେଟ ସ୍କୁଲ ରହିଛି, ରହିକି ପାଠ ପଢଉଛି ଆଉ
ଓ ହୋ
ଆଉ ତାପରେ ଆଉ ତାପରେ ମୁଁ ଗୋଟେ ବିଜନେସ୍ କରିଛି। କିଛି ବି ମାନେ ଆମର ଗ ଦୋକାନ ମୁଁ ପକେଇଛି। ଆଉ ତା ସାଙ୍ଗରେ ସିଲେଇ କରୁଚି। ମୁଁ ଭାବୁଥିଲି କି ଆମେ ମି ସିକି ଗୋଟେ ଚାଲୁନ କରିବା କୋଉଠି କଣ ମାନେ ଟ୍ରେସନାରୀ ଦୋ ନା କି କଣ ଗୋଟେ ସଂସ୍ଥା ଚଲେଇବା। କଣ କହିଲ? ହାଲୋ। ହାଲୋ। ହାଲୋ।
ହଁ କଣ କୋଉ ଗଟା କରିବା କୋହୁନ କୋଉ ବିଜନେସ କରିବା
ଆରେ ମୁଁ କହିଲି ହଁ ତମେ କୋହୁନ ମାନେ କୋଉଟା କଲେ ଦେଖ ଖ ଆ ହାଲୋ?
ହଁ ତ ତମ କଥା ମତେ ଶୁଣା ଯାଉଛି।
ଆରେ ତମର ନେଟୱାର୍କ ନାଇଁ ମୋର ନେଟ ୱାର୍କ ଅଛି ପୁରା ଫାଇଜି ଚାଲୁଛି ତମର ହିଁ ନାହିଁ। ତମେ ଟିକେ ବାହାରକୁ ଆସ ଆଁ
ତମ କଥା ତ ମତେ ଶୁଣା ଯାଉଚି ସବୁ।
ଆ ତମ କଥା ମତେ ବିଲକୁଲ ବି ଶୁଣୁନି ଶୁଣ ମୁଁ କହୁଚି କି ଆମେ ଚାଲ ଗୋଟେ କୁକୁଡା ଫାର୍ମ ପକେଇବା ନହେଲେ ଛି ଛେଳି ରଖିକି ହାଲୋ। ହାଲୋ।
ମୁଁ ଛାତ ଉପରେ ଅଛି। ମୋ ଛାତ ଉପରେ ଅଛି ମୋର ତ ନେଟୱାର୍କ ତ ଅଛି।
ମୋ କଥା ଶୁଭୁଚି ତ ତମକୁ?
ହଁ।
ହାଲୋ। ଆରେ ତମ କଥା ତ କିଛି ଶୁଭୁ ନେଇ ହାଲୋ। ହଁ ସୁଭିଲା
ହଁ ସବୁ ଶୁଣା ଯାଉଚି କୁହ?
ମୁଁ କହିଲି କି ଚାଲ ଗୋଟେ କୁକୁଡା ବିଜନେସ କରିବା। ହାଲୋ।
ତମ କଣ ଶୁଣା
ହାଲୋ।
ସବୁ ତ
ମୁଁ କଥା ଶୁଭୁନି ତମକୁ। ଆରେ ମୁଁ କହିଲି କି ଚାଲ ଗୋଟେ ଆମେ କୁକୁଡା ବିଜନେସ କରିବା। ଦିଇ ଜଣ ସାରା ମିଶିକି କୋଉଠି ଗୋଟେ ମାନେ ମାର୍କେଟ ଉପରେ କଲେ ଆମେ ଦିହାଙ୍କେ ମାନେ ଲାଭ କିଛି ପାଇବା ଆଉ। ଆଉ ତମର ଏବେ ତମେ ଟାଇମ ଦେଇପାରିବ ତ ପଢାପଢି ସରିନି
ହଁ ଶୁଣା ଯାଉଛି।
ନା ପଢାପଢି ସଜା ସରିନି ତ ତମେ କହୁଛ ଟାଇମ ଦେଇପାରିବ ତ? ଆରେ ଦେଖ ମାନେ ଆମର କ କହିଲ ଆମେ ଗୋଟେ ବଡ ରୁମ ନବା ଯେହେତୁ ହଁ ଶୁ ଣ ମୁଁ କଣ କୋହୁଚି ମାନେ ଆମେ ଗୋଟେ ବଡ଼ ରୁମ୍ ନବା ଯେହେତୁ ଆମର ଗୋଟେ ରୁମ୍ ମାନେ ଆମେ ଯେହେତୁ କୁକୁଡ଼ା ରଖିବା ତ ତାଙ୍କୁ ଗୋଟେ ଫାଙ୍କା ତାଙ୍କୁ ଗୋଟେ ଫାଙ୍କା ଜାଗା ଦରକାର ଯଦି ଫାଙ୍କା ଜାଗା ଦ ନ ହବ ନାଇଁ ଶୁଣ ଯଦି ତାକୁ ତାଙ୍କୁ ଫାଙ୍କା ଜାଗା ଗୋଟେ ଯଦି ଆମେ ନ ରଖିବା ତାହେଲେ ସେମାନେ ତ ନିଶ୍ଵାସ ନେଇ ବେନି ତାଙ୍କେ ଏମାନେ ମରିଯିବେ ଆଜିକାଲି ଯୋଉ ଗରମ ହୋଉଚି ମଣିଷ ତ ରହିପାରୁନାହାନ୍ତି। ସେ କୁକୁଡା ବି ତ ମରିଯିବେ ନା। ତ ରହିପାରିବେନି ତ କଣ କରିବା ମାନେ ଆମେ ଏମିତି ଗୋଟେ ରୁମ ନବା ଯୋ ଯୋଉଠି ବି ଆମେ ନବା ଭଡାରେ ନବା ନା ରୁମ ଗୋଟେ ନବା। ତ ସେଇ ରୁମ ଟିକେ ବଡ ହେଇଥିବା ଦରକାର ହେଲା ମାନେ ବଡ ହେଲେ। ବଡ ହେଲେ ମାନେ ରୁମ ଟା ମାନେ ସେମାନେ ରହିବା ପାଇଁ ତାଙ୍କୁ ଭଲ ଲାଗିବ ତାପରେ ଆମର।